ହଁ ଭାଇ କଣ କରିଚ
ଏଇଠି ବଇଛି ଗାଡ଼ି ମୁଳେ।
ଓହୋ।
ଆଉ ଙ୍କ ଖବର।
ଉଁ ସବୁ ଭଲ।
ହଁ ମୁଁ ତ ଏଇନେ ଜଷ୍ଟ ବରା ଖାଇକି ଆଇଲିି ଆଉ।
ଓହୋ ସକାଳୁ ତେଲ ଜିନିଷ ଖାଉଚ।
ସକାଳୁ ନଣ୍ଡା ବାଗୁଲି ଟିକେ ପିଇଥିଲି।
ହଁ।
ଏଇନା ଟିକେ ବରା ଖାଇଥିଲି ଆଉ।
ହ ହ।
ଆଉ ତମ ଖବର କଣ କୁହ ତମେ କଣ ଖାଇଚ?
ହଁ ସକାଳୁ ଇଟିଲି ଖାଇକି ଆଇଚି।
ଇଟିଲି ଖାଉଚ, ନରମନା ଟାଣୁଆ?
ଏ ନରମ।
ନରମ ଖାଇଲାଣି ତାହେଲେ ଆଉ ଜାମୁକୋଳି କେମିତି କଣ ବଢ଼ିଲାଣି ନା?
ହଁ ଜାମୁକୋଳି କଷି ହେଇଚି ଆଉ।
କଷିଆ ଦରକାର ତ ତମର ଖାଲି କଷିଆ ଦରକାର। ପାଚିଲା କୋଳି ଖାଇବ ନା ଆଉ।
ଆଉ କ ବଡ଼ ହେଲେ ସିନା କୋଳି।
କୋଳିକି ବଡ଼ କରିବାର ଦାୟିତ୍ଵ ଟିଏ କୋଳି ଆଉ ତମେ ଚାହିଁଲେ ବଡ଼ କରିପାରିବ କି।
ନା।
ହୁଁ। ତମେ ଚାହିଁଲେ କରିପାରିବ ଯେ ସେତେବେଳେ ପିଣି ତମର କାର୍ଯ୍ୟ ଦକ୍ଷତା ଉପରେ ହେଟା ନିର୍ଭର କରେ।
ହଁ ହ।
ଆଉ କଣ ଖବର କୁଅ।
ଆଉ ସବୁ ଭଲ।
ବିଲବାଡ଼ି କାମ କେତେ ବାଟ ଗଲାଣି?
ବିଲ ବାଡି ଖତ ବିଞ୍ଚା ଯାଇଚି। ବର୍ଷା ହେଲେ ଚାଷ ହବ, ବର୍ଷା ହେଲେ ଚାଷ କରାଯିବ।
ବର୍ଷା ହେଇନି ଏ ପର୍ଯ୍ୟନ୍ତ?
ନା, ଖରା ତ ହଉଛି। ଖରା ତ ହୋଉଛି ଜୋରସେ ଘରୁ ବାହାର କ ହଉନି।
ଓହୋ, ଏମିତି କଥା ତାଲେ।
ହଁ।
ଆଉ କଣ କରିବା, ଆଉ ଲେମ୍ବୁ ପାଣି ଫେମ୍ବୁ ପାଣି ପିଉନ।
ପିଉଚୁ, ତମ ଲେମ୍ବୁରୁ ଦୁଇଟା ଦୋଉନ।
ଆମର, ହେରା ସିଲଟ ଲେମ୍ବୁରା କଣ ହବ କି।
ସେଇରା ଯାହାହେଲେ ତ ଲେମ୍ବୁ ପାଣି ଦେହକୁ ହିତ ଖରାଦିନେ।
ହୁଁ, ଆଉ ଦେହପା ସବୁ କେମିତି ଅଛି?
ଦେହ ପା ଭଲ।
ଭଲ।
ହଁ।
ଆଉ କଣ ବା ଆଉ କରିବା। ତୋ ଦୁନିଆ ଆଉ।
ହଁ।
ନା କଣ?
ହଁ।
ଆଉ ଭୋଜି ଭାତ କୋଦିନ କଣ ଗୋଟେ କର।
ରଜକୁ କରିବା ଆଉ।
ରଜ କୁ କରିବ?
ହଁ।
ହୁଁ--ହୁଁ ତାହେଲେ, ଘର କାମ ଅଧା ହେଇଥିଲା। ପୁରା ହେଲାଣି?
ହଁ ଆସ୍ତେ, ଆସ୍ତେ ଚାଲୁଛି ଆଉ।
ଆସ୍ତେ ଆସ୍ତେ ଚାଲୁଛି?
ହଁ।
ହେଲୋ ଆଉ ବା କଣ କରିହବ। ଏମିତି ତ ସୁଖେ ଦୁଃଖେ ସଂସାର।
ଉହୁଁ--ଆଉ ନୂଆ ଡ୍ରେସ ପେଣ୍ଟେ କିଣି ସାରିଲଣି?
ଆ କିଣିନି କିଣିବା ଆଉ
କେବେ?
ଆଉ ପାଞ୍ଚ, ଦଶ ଦିନ ଯାଉ ଆଉ। ଖରା କମୁ।
ଖରା ସହିତ କଣ ଲେଣେ ଦେଣେ ତାର। ତମେ ତ କିଣିବା କଥା କିଣିବ।
ଘରୁ ବାହାରି ହଉନି। ଘରୁ ବାହାରିଲେ ସିନା ଦୋକାନକୁ ଗଲେ କିଣିବା।
ହୁଁ ହେଟା ବି ସତ କଥା। ଦୋକାନକୁ ଯିବାକୁ ପଡ଼ିବ। ନହେଲେ କିଣିବୁ କେମିତି ବା।
ହଁ।
ନା କଣ?
ହଁ।
ଓ ଆଉ ଆଜି କଣ ରୋଷେଇ?
ଆଜି ଭାତ, ଡାଲମା।
ବାସ୍
ଭଜା, ଭଜା ଆଉ।
ଭାତଟା କେମିତି କରୁଛ?
ହାଣ୍ଡିରେ।
ହାଣ୍ଡିରେ ଯେ, କୋଉଥିରେ ମୁଁ କଣ କହିଲି କି। କେମିତି କରୁଛ? ତା ପ୍ରଣାଳୀ ଟା ଟିକେ କହିବନା ଆଉ
ଚୁଲିରେ ହାଣ୍ଡିକୁ ବସା ଯାଉଛି।
ହଁ।
ତାପରେ ପାଣି ଫୁଟା ଯାଉଛି।
ହଁ।
ସେଥିରେ ଚାଉଳଟିକୁ ପକାଯାଉଛି।
ହଁ।
ତାପରେ ଭାତଟି ଟିକେ ସମୟ ପରେ ହେଉଛି।
ମିତାଲ କରୁଛ।
ହଁ ତାପରେ ଗାଳ କି ରଖାଯାଉଛି ଆଉ ଯେଉଁ ଫୁଟାଣିଟା
ଉଁ।
ସେଇଟା ଆଉ।
ଯାହାହଉ ଏତେ ଜିନିଷ ତାହେଲେ ଶିଖିଲେଣି ଘର ଘରଣା କାମ।
ହଁ। ଆଉ ତୁମ ଗାଁରେ ଆଜି କଣ ଯାତ୍ରା ହେବ ଶୁଣିଥିଲି।
କାଇଁ ଏପର୍ଯ୍ୟନ୍ତ କିଛି ଯାତ୍ରା ପାଟି ଆସିନାହାନ୍ତି କି କିଛି ଆସିନାହାନ୍ତି।
ଓ
ହଁ
ଆଉ କେତେ କଣ କେମିତି ହବ ଯାତ୍ରା କେତେ ଦିନି?
ହବ ଦେଖିଆ କେତେ ଦିନି ହବ କଣ କେମିତି ହବ ତା ଜଣା ପଡ଼ିବ ଆଉ ହୁଁ ନା କଣ?
ହଁ।
କେଇ ତ ଦୁନିଆ ଆଉ ଏଇଠି ତ ଦୁନିଆ ଆଉ।
ହଁ।
ଆଉ କଣ କରିବା?
ଆଉ କେମିତି ଖରାଦିନଟା କେମିତି କଟିଲା?
କଟିଲା କଣ ଯାଇଥିଲି ସିନେମା ଦେଖି।
ହଁ।
ହଁ ସିନେମା ଦେଖିଲି।
ହଁ।
ସିନେମା ଘରେ ବସିଲି।
ହଁ।
ସବୁଆଡ଼େ ବୁଲାବୁଲି କଲି ଦେଖିଲି ଖୁସି ଲାଗିଲା ଆସିଚି ଆଉ।
ଆଉ ଆଉ କଣ ଖାଇବା ପିଇବା କଣ କଲ?
ଖାଇଚି କାଇଁ କଣ ମୁଡୁକି ଯୋଡେ ଖାଇଥିଲି ଆଉ।
ଓ ହୋ ଆଉ ସୋମ ରସ
ନାଇଁ ସେଗୁଡ଼ା କଥା କୁହନି ମୁଁ।
ଆ ହ
ହୁଁ ଅନ୍ୟ କିଛି କୁହ ହେଲେ ଲାଭ ଅଛି।
ଓହୋ। ଆଉ ତମ ଆଡେ କଣ କଣ ଗଛ ଅଛି?
ଗଛ ଆମ ଆଡେ ଅମରି ଗଛ, କେନ୍ଦୁ ଗଛ ଘାସ ଗଛ, ଆଉ ଆତଣ୍ଡି ଗଛ। ସବୁ ଶାଳୁଆ ଗଛ ଏମିତି ସବୁ ଅଛି ଆଉ ବିଭିନ୍ନ ପ୍ରକାର। ଶହେ ପ୍ରଜାତିର ଗଛ।
ଜମା ଶହେ ପ୍ରଜାତି?
ହୁଁ। ଜମା ଶହେ ପ୍ରଜାତି ଦଶ ପ୍ରଜାତି କହିଲା ବେଳୁକୁ ପାଟି କାଟୁଚି ଶହେ ପ୍ରଜାତି
ହଁ।
ଆଉ ବରକୋଳି ହେଲାଣି?
ବରକୋଳି କାଇଁ ହେଇଛି କି ହବ ହବ ହଉଚି ଆଉ।
ଓହୋ ତମ ସାନ ଭାଇ କହୁଥିଲେ ଦବା ପାଇଁ ତ।
ବରକୋଳି।
ହଁ। ଗୋଟେ ବରକୋଳି ପ୍ରିୟ ଲୋକ।
ହୁଁ ତମେ ଜାମୁ କୋଳି ଆଉ।
ହଁ।
ଛାଡ଼ ଆଉ କଣ କରିବା?
ନା ତମେ ତ ଲେମ୍ବୁ ପ୍ରିୟ ଲୋକ।
ମୁଁ ତ ଲେମ୍ବୁ ଖାଇକି ହଜମ କରିଦେବି।
ହଁ ଆଉ ରସୁଣ ଫସୁଣରେ ତମର କାମ।
ଆଉ।
କଣ ଖାସ ଫାସ ହଉଛି ଦେହ ଖରାପ କି?
ହଁ ସେମିତି ଟିକେ ହାଲକା ଥଣ୍ଡା ଧରୁଛି ଓ।
ମତେ ବି ତ କାଶ ହୋଉଛି। ଏ ଯୋଉ ପାଗ ପରିବର୍ତ୍ତନ ହେତୁ
ହୁଁ।
ଆଉ ବିଲରେ ବିଲରେ ଖତ ଲଗେଇ ସାରିଲଣି?
ବିଲରେ
ହଁ।
କାଇଁ ଲଗା ହେଇନି ଲଗା ହବ।
ହଁ।
କିଛି କିଛିଙ୍କ ବିଲରେ ଖତ ଲଗା ହଉଛି।
ହଁ ହଁ।
ଚାଲିଛି ସିଷ୍ଟମ ଆଉ।
ଆଉ ନୂଆ ନୂତନ ବର୍ଷ କେମିତି କଣ ପାଳିଲ?
ନୂଆ ବର୍ଷକୁ ସବୁ ସାଙ୍ଗ ପିଲା ମିଶିଲୁ।
ହଁ।
ଏ ପଇସା କିଛି ଆଦାୟ କଲୁ।
ହଁ।
ଭୋଜି ଭାତଟେ କଲୁ ମିଳିମିଶିକି। ଖାଇଲୁ ରାତି ବାରଟାରେ ବାଣ ଫୁଟେଇଲୁ ସମସ୍ତିଙ୍କ ଅଭି ନନ୍ଦନ ଜଣେଇଲୁ।
ହଁ।
ଏମିତି କଲୁ ଆଉ।
ରାସ୍ତାଘାଟରେ ଲେଖିଲ ନା ନାହିଁ।
ଉଁ।
ପୁରା ରାସ୍ତା ଘାଟରେ ଅଭିନନ୍ଦନ
ହଁ ଅଭିନନ୍ଦନ ଲେଖିଥିଲୁ ନୂତନ ବର୍ଷ ପାଇଁ।
ହଁ ଆଉ ଭୋଜି ଭାତ?
ଭୋଜି ଭାତ ହେଇଚି।
ହଁ ହଁ କଅଁ କଅଁ କରିଥିଲ?
ଆଇଟମ୍ ହେଇଥିଲା ଭାଭାତ ଡାଲି ସାଲଟ ପାମ୍ପଡ଼
ଆଉ।
ମାଂଆଉ ମାଛ, ମାଂସ
ଓହୋ।
ସେ କରିଥିଲ ଛେଳି କରୁଥିଲୁ ଖାସି।
ହୁଁ'।
ସେଇଟା ପ୍ରାଧାନ୍ୟ ଜିନିଷ ନା?
ହଁ ହଁ।
ହୁଁ ଆଉ ତମ ଘରେ ସବୁ ଭଲ ଅଛନ୍ତି?
ହଁ ସମସ୍ତେ ଭଲ।
ଓସ୍ତାଲୁ ଭଲ ତାହେଲେ ଅଛନ୍ତି ସମସ୍ତେ?
ହଁ, ଆଉ ତୋମ ଘରେ?
ଆମ ଘରେ ବି ସମସ୍ତେ ଭଲ ଅଛନ୍ତି।
ହଁ।
ଅ, ସଂସାର କେତେବେଳେ ସମୟ ପଳଉଛି ଜଣା ପଡୁନି। ହୁଁ, ତୋମର ଖାସ ହଉଛି?
ଆ, ପାଗ ପରିବର୍ତ୍ତନ ହେତୁ ଦେହ ଟା ଟିକେ ଖରାପ ହେଇନି ଖାଲି କାଶ ଟିକେ ହଉଛି ଆଉ।
ଓ ଅସୁସ୍ଥ ଅସୁସ୍ଥ ଲାଗୁଥିବ।
ହଁ। ମାନ୍ଦାଳିଆ ପାଗ।
ହଁ ମାନ୍ଦାଳିଆ ଲାଗେ।
ବର୍ଷା ଟିକେ ଉଠ ବର୍ଷା ଟିକେ ଉଠେଇଛି।
ଉଁ, ହୁଁ, ଉଠେଇଛି ତୋମ ଆଡେ ବର୍ଷା?
ହଁ କିନ୍ତୁ ହବାର ନାଁ ଗନ୍ଧ ନାହିଁ। ଗରମରେ ଦେହ ହାତ
ତାହେଲେ ବର୍ଷା ହବ ନା ହବନି?
ବର୍ଷା କେଜାଣି ଠାକୁରଙ୍କ ଦୟା। ଠାକୁରଙ୍କ ଇଚ୍ଛା କଣ କରିବେ ଠାକୁର।
ଓ ଦେଖିଆ କେମିତି କଣ ବର୍ଷା ହଉଛି, କଣ କରାଯିବ।
ତୋମ ଆଡ଼େ ହଁ?
ଆଡେ ବର୍ଷା କାହିଁ କଣ ହେଇଛି।
ହେଇନି।
ନାଇଁ ହେଲେ ଜଣା ପଡିବ ଆଉ।
ଓ ହଉ।
ଓ, ହଉ ତାହେଲେ ମୁଁ ରଖୁଛି?
ହଁ।
ହଉ।
ଓ ହୋ।